ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଆଜି ଲାଗିଲା। ଗଲ ଲାଗିଲା ହାଁ।
ଲାଗିଲା ହେଁ ହେଁ।
ହଁ ହଁ ଘଣ୍ଟେ ନା ଦି ଘଣ୍ଟାଠି ମୁ ଯେତେବେଳେ ଅ ମୁଁ ଆଜି ଭାତ କରିଥିଲି ଡାଲି କରିଥିଲି ଆଉ କା କାଙ୍କଡ଼ ପାଳୁ ବରଗଡା ସବୁ ପିଠଉ ଉ ଦେଇକି ଭାଜିଥିଲି।
ହଁ।
ଆଉ ଆମ୍ବ ଆଉ।
ଖାଇ ସାରିଲେଣି ଆମର ଆଜି ଭାତ ରନ୍ଧା ହେଇଚି ମାଛ ତରକାରୀ ମାଛ ତରକାରୀ।
ହଁ ଝୋଳ ନା ବେଶର?
ଛ ପଖାଳକୁ ମାଛ ଭାଜିଲି ବେସର ଦେଇକି ଖାଇସାଇଲୁଣି।
ହୁଁ ଉଁ।
ଆଉ ଏବେ ତରକାରୀ ବସେଇଚି।
ଦିଟା ବେଳକୁ ଖାଇବା ଆଉ।
ହଁ ଦେଇଦଆ।
ହୁଁ।
ଭାଇନା ଆସିବେ ଦେଇଦେବେ ଆଉ।
ହୁଁ। କଣ କରୁସନ୍ତି କି?
ଆମର ଏଇ କ୍ରେରିଟି ମ। ପିଲା ରଖିକି ଇଏ କରୁଚୁ। ପାଣି -ପାଣି କାମ।
ଓହୋ, ପାଣି ପାଇପ୍ କାମ କରୁସନ୍ତି?
ହଁ।
ହୁଁ ଭଲ ଆଉ। ଭଲ ପଇସା ହଉଥିବ ଆଉ।
ହଁ ଭଲ ପଇସାକୁ ଭଲ ଖର ର୍ଚ୍ଚ, ଖର୍ଚ୍ଚ ବି ସେମିତି ହଉନି କି?
ହଁ ବାହାର ଏରିଆ ମାନେ ଖର୍ଚ୍ଚ ନୁହେଁ ଆଉ କଣ?
ଏଇ ଗୋଟାକ ତ ଘର ଭଡ଼ା ମେନ।
ହଁ।
ତମେ ଖାଅ ନ ଖାଆ ଆଗ ଘର ଭଡା ଦିଅ।
ଘର ଭଡ଼ା କେତେ ନଉସନ୍ତି?
ଆଠ ହଜାରେ।
ବାଃ, କେତେଟା ରୁମ୍ ନେଇଚ କି? ଦିଟା ରୁମ୍, କିଚେନ ଘରଟେ।
ହଁ ବା।
ଏତିକି କୁ ଆଠ ହଜାରେ।
ଲାଇନ ବିଲ୍ ଅଧିକା। ଏଁ ଲାଇନ ବିଲ୍ ବି ଏଷ୍ଟ୍ରା।
ଲାଇନ ବିଲ୍ ଫୁଣି ଏଷ୍ଟ୍ରା। ତାହେଲେ ତମର ଏଇବାଟେ ତ ପଳଉଥିବ ପନ୍ଦର ହଜାରେ।
ହଁ ଯା କହୁ -କହୁଚ।
ନିଜର ଘର ଥିବ ଯାଇକି ରହିବ ଚଳିବ।
ହଁ ଏମିତିରେ ବହୁତ ହି ପଳଉଛି।
ହଁ ଏ କେତେ ବର୍ଷ ହେଲା ରହିଲଣି କି?
ଏବେ ଏଇ ପାଞ୍ଚ ବର୍ଷ ହେଲା।
ଓହୋଃ, ନିଜେ ବି ଚାହିଁଲେ ଜାଗା କିଣିକି ଘରଟେ କରିଦିଅନ୍ତ।
ଜାଗା ଯେ କେତେ, କେତେ ଟଙ୍କା ଏଠି ହେଲେ ଯାଇକି କିଣିବ ଜାଇଁଲ।
ହଁ ବସ୍ତି ହେକା ଦେଖିକି ଛୋଟ ଯୋଉ ଇଏ
ଏ ମନା କରୁଛନ୍ତି ବସ୍ତି।
ଅ କହୁସନି ଏ ଖାଲି ଟାଉନ ଉପରେ?
ହଁ ଆଉ କଣ କି?
ଅନ ଆରେ ଭଡାଠୁ ବଞ୍ଚେଇବା ଅପେକ୍ଷା ଛୋଟ ଛୋଟୋ ମୋଟୋ ରହିଯାଇକି ତାପରେ ଫୁଣି ଘର କରିବ ନା।
ଆ ସେ ତ ମଙ୍ଗୁନାହାନ୍ତି ଏମିତି ଆଉ।
ହଁ। ହ ହ ହଂ
ସେ ରହିଲେଣି କେତେ ବର୍ଷ ହେଲା ଯାଇଁଲ? ବହୁତ ବର୍ଷ ହେଲା।
ହଉ ପିଲା ପଢ଼ିବା ଯୋଗୁଁ ତମେ ଆସିଲ ଆଉ।
ନାଇଁ ପୁଣି ମୁଁ ଛୋଟ ମୋ ଝିଅ ଜନ୍ମ ହେଇଥିଲା ଯାଇକି। ମୁଁ ଫୁଣି ପଳେଇଥିଲି। ମୋ ପୁଅ ଦେହରେ ରହିଲା। ଆଉ ମୁଁ କିଛି ରୋଷେଇବାସ କରି କହିଲେ ନାଇ କହିଲେ ଇଏ ଛୋଟକୁ ସେ ଆଉ କିଛି କହିଲେ ନି, ମୁଁ ନିଜେ ପଳେଇଥିଲି।
ହୁଁ
ପୁଣି ଆଉ ଥରେ ଆସିଲି।
ହଁ- ହଁ- ଅଁ ଆ ମ ବର୍ଷା ହେଉଛି ନା ନାଇଁ।
ବର୍ଷା ହଉଥିଲା ଏବେ ଘଣ୍ଟାଟେ ଟିକେ ଛାଡ଼ିଛି।
ଆଉ ସବୁ ଆଡ଼େ ତାହେଲେ ସମାନ ଆଉ ଯେତେବେଳେ ଯା ଛାଡୁଛି ସବୁଆଡ଼େ ଯେତେବେଳେ ହଉଛିି ସବୁ ଆଡ଼େ ଆଉ।
ମୋ ଲୁଗାପଟା ଖାଲି ନେଇକି ଛାତରେ ପକେଇଛି। ଖାଲି ରୋଷେଇରେ ମନ ମାଢ଼ିବା କଥା ଏଇ ଛାତ ଉପରକୁ ଆଡ଼େ ଇଏ ଅଛି ସ ସବୁଦ ଶୁଖୁଛି ନା ଲୁଗାପଟା।
ହଁ
ହଁ ବା ଏଇ ତିନି ଚାରି ମହଲ ରୁ ଉଠିକି ସିଡ଼ିକି ଯାଉ ଯାଉ ଆଡେ ଓଦା ହେଇଯାଉଛି।
ହୁଁ -ହୁଁ ଏ ଘରେ ତାର ଟାନି ଦଉନୁ ବାହାରେ ବାଲକୁନିରେ
ଘରେ ଯେ ଯାହା ହେଲେ ଟିକେ ଓଦାଗୁରା ଖରାରେ ନ ପକେଇଲେ ହଉନି।
ତମ ଆଡ଼େ ଖରା ଦେଖେଇଲାଣି କି ଭୁବନେଶ୍ୱରରେ।
ମାନେ ଅଳ୍ପ ଅଳ୍ପ ଖରା ହଉଥିଲା ଟିକେ ପବନ ଦଉଛି।
ହଁ ଇଆଡ଼େ ଝିପିରି ଝିପିରି ପକଉଛି। ଲୁଗା ଆଡ଼େ ଉଦା ହେଇଯିବ।
ନାଇଁ ନାଇଁ ଟିକେ ଛାଡ଼ିଛି।
ମୁଁ ତ ସଫା କରିନି ଥୁଇ ଦେଇଛି।
ଘଣ୍ଟେ ହେଲା ଛାଡ଼ିଛି ମେଘ ହେରିକା ଢାଙ୍କିଲାଣି।
ହୁଁ
ଅନ୍ଧାର କରିଥିଲା ଥରେ ଯେ ମୁଁ ଯଇନି। ଆଉ ଥରେ ଅନ୍ଧାର କଲାଣି ଆଉ।
ହଁ, ଆଉ ପିଲାମାନେ ସବୁ ଆଯି ତ ଛୁଟି ଆଉ।
ଛୁଟି ଅଛି ବା।
ହଁ
ପିଲାମାନେ ବି ସେଇ ପଖାଳ ଭାତ, ମାଛ ଭଜା, ହେଇଥିଲା ଖାଇଲେ ଆଉ କଣ।
ହୁଁ
ତାପରେ ସେ ଭାଇଙ୍କର ତାଙ୍କ ତରକାରୀ ହେଲେ ସେ ଖାଇବେ ଭଜା ସେ ଖାଇବେନି।
ହଁ ଝୋଳ।
ହଁ
ହୁଁ
ତାଙ୍କର ଝୋଳ। ସିଏ କହିବେ ଭଜା ମାଛ କେମିତି ଖାଇବ ମ ସିଏ ତାଙ୍କର ତରକାରୀ।
ଆଉ ଏବେ ଶ୍ରାବଣ ମାସ ଆସିଯିବ। ଶ୍ରାବଣୀ ଭାର।
ଆ ଶ୍ରାବଣ ମାସରେ କଣ କହିଲ ନାଇଁ ନାଇଁ। ଆମ ଭାଇ ଯାଉଛି। ସାନ ଭାଇଟା
ହୁଁ ଆଉ ଭାଦ୍ରବରେ ତ ଖୁଦୁରୁକୁଣୀ କରୁଛ। ହଁ ତାପରେ ଦଶହରାରେ ଭୁବନେଶ୍ୱରରେ ଗୋଟେ ମଜା ଆଉ।
ହଁ ଦଶହରା ମେଢ଼।
ହଁ
ଯାଉଛି ସବୁ ବର୍ଷ ଚାରିଆଡ଼େ ବୁଲିବାକୁ।
ହୁଁ ଭଲ। ମୋ ମଣିଷ ଜୀବନ କ ଖାଇବ ବୁଲାବୁଲି ଖାଅ ପିଅ
ହୁଁ। ଛୁଆଙ୍କୁ ଦିନେ ନଉଛୁନ୍ତି ଆମେ ଦିନେ ଯାଉଚୁ ଆଉ ସେ ଗୋଟେ ଗାଡିରେ ହବ କି ଚାରି ଜଣ!
ହୁଁ।
ହବନି।
ହଁ।
ହେ ଭାତ ହେଇଗଲା ଏଇତି ଗଲ ତରକାରୀ ସେ ଆସିଲା ବେଳୁକୁ ରେଡି ହେଇଥିବ।
ହଁ ସକାଳୁ ଯାଉଛୁନ୍ତି ଦିଟା ବେଳକୁ ଆଉଛୁନ୍ତି?
ହଁ ସେ ଆଜି ଦଶଟାରେ ଗଲେ। ଦଶଟାରେ ଗଲେ ଆଜି ମେଘ ମେଘ ହଉଥିଲା ଯେ
ହୁଁ, ଏମିତି ଜାଣିଛି ପାଣି ପାଇପି ରେ ପାଣି ଗୋଟେ। ନାଇଁ ଗାଁ ରେ ରହିକି କର ଥେଲେ ପଇସା ବଞ୍ଚିବ କିନ୍ତୁ ବାହାରେ ରହିଲେ
ଆରେ ଶୁଣ ଗାଁରେ ବି କିଏ ଏ କାମଗୁରା ବେଶୀ କରୁଛି କହିଲ।
ନା ନାଇଁ ଗାଁ ରେ କାମ କରିବାକୁ କିନ୍ତୁ ପଇସା ବେଶୀ ଦେବେନି। ଆଉ ସହରରେ ପଇସା ଦେବେ, କିନ୍ତୁ ଫ୍ୟାମିଲି ନେଇକି ରଖିବ ଯଦି
ସେ ହଁ ବା। ସେଥିରଲାଗି ସେ ଏଇଠି ଗାଁରେ କାମ ଆସିଲେ ବି ସେ ଏନ୍ତି ଯାଉନାହାନ୍ତି।
ଏଇଟା ହଉଚି ଇଏ ଆଉ।
ଆଉ ସେମାନେ କଣ ପଇସା ଦଉ ସେୟା ସବୁ କିଣା। ଖାଲି ଚାଉଳ ଯୋଡାକ ଆସୁଛି ଆଉ। ଚାଉଳ ଯଡାକ ଆସୁଛି। ସବୁ ସବୁ କିଣା ହେ ଚାଉଳଟା ଆସୁଛି ବା ଆମର।
ହୁଁ।
ଚାଉଳ ଟା ଆମର କାର୍ଡ ହେଇଛି ତ ଆସୁଛି। ହଁ ହଁ
ହଁ ରାସନ କାର୍ଡ ରେ। ଆମର ଚାଉଳ ମିଳୁଛି ଯେ ଆମ ତ ଧାନ ସିଝା ହଉଛି ନାଇଁ ମୋର ହେଇନି। ରେ ମୋର ହେଇନି ମୋର ବାହାଘର ପରେ ଚେଞ୍ଜ ହବା କଥା ହେଇନି। ହେଇନି ପରା। ଇଏ ଲାଗିକି କରନ୍ତା ବଲେ ହଅନ୍ତା ଇଏ।
ସେଥିରେ ଆଡ୍ କରିନ?
ନା
ଆଡ କରିଦବ ନା ଆଉ।
ଆଉ ହୁଁ ନା ମ ଏପଟୁ ପାଉଛନ୍ତି ଆଉ।
ହଁ କେତେ ତ ଆଜି ଆସିକି କାଲି ମାନେ ବର୍ଷେ ଛମାସ ଠି ଆଡ କରିଦଉଛନ୍ତି।
ହଁ ଆମର ଚାଲିଛି ହେଇପଟୁ ପାଉଛନ୍ତି।
ସେପଟେ ମିଳୁଛି ନା ତମ ଘର ପଟେ। କଟିିନି କଟିନି
ହଁ ନାଇଁ।
ଆମ ଭାଉଜର ବା ସେପଟେ ବି ମିଳୁଛି ଏପଟକୁ ଆଣିନି। ଆଉ ସିଏ ଏପଟକୁ ଆଣିନି କହିଲା ସେପଟେ ଆମର ମିଳୁଥାଉ।
ତମର ନୂଆ ନମ୍ବରରେ କେତେଟା କଲ୍ ହେଲାଣି? କହିଲେ ତମ ଏଇ ନମ୍ବରରେ କେତେଟା କଲ ହେଲାଣି? ଓହଁ
ଏ ଆମର ଛ ସାତଟା ହେଇଛି।
ଏବେ କେତେ ଟା ହେଇଛି।
ସାତଟା, ସାତଟା ବା।
ଓ ହୋ। ତିନଟା କଲ୍ କରିସାଇଲିଣି।
ହଁ ହଁ ତମରତ ହଁ।
ହଁ ଆଉ ଗୋଟେ କରିଦେବି ଆଉ।
ଆଉ ତମ ପୁଅ କଣ କରୁଛନ୍ତି?
ମୋ ପୁଅ ଯାଇଛି ମାଛ ଦେଖିବ ବୋଲି।
ମାଛ?
ତା ଜେଜି ବାପା ଆମର ଯୋଉ ମାଛ ଛଡା ହେଇନିକି ବନ୍ଧରେ।
ହଁ ହଁ।
ହେଇରାକ ପାଣିକି ଯୋଉ ବର୍ଷା ହଉଛି।
ହଁ।
ଜାଲ ଦିଆ ହେଇଛି ପଳେଇବେ ନହେଲେ।
ଅ ହଁ।
ସିଏ କ ଜିଦିଆଟା ଜିଦି କଲା ଆଉ ମତେ ନେଇକି ଯାଅ ମାଛ ଦେଖେଇବାକୁ ନେଇକି ଯାଇଛନ୍ତି ଆଉ। ପୁଣି ମାଛ ମୁଁ ଆଣିବି ଘରେ ରଖିକି ସେ ଖେଳିବ। ଏ ଆଣିକି ରଖି ଚାରିଆଡେ ଆଇଁଷ କରିକି ତାକୁ ମୁଢି ଦଉଛି ତାକୁ ଚୁଡା ଦଉଛି ଯାହା ପାରୁଛି ତାହା ମେଣ୍ଢଉଛି।
ଭଲ।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
ବନ୍ଧରେ ତ ଅଛି ତମର ମାଛ ଆଉ।
ହଁ ଅଛି ସେ ବଡ ଗୁରା ଜାଆଁଳ ଗୁୁରା ଖାଲି।
ଯାଆଁଳ ଛଡା ହେଇଛି ଆଉ।
ହଁ।
। ତମର ସମସ୍ତେ ଖାଇ ସାରିଲଣି, ସମସ୍ତେ ଖାଇସାରିଲେଣି।
ହଁ ସମସ୍ତେ ଖାଇସାରିଲେଣି ଇଏ ଇଏ ଖାଇସାଇଲେ। ତାପରେ ବାପା ଆସିଲେ ଯେ ସିଏ ପୁଅକୁ ଖୁଆଇବାକୁ ମୁଁ କହିଲିନି ପୁଅ ଖୁଆଇବି ସିଏ କହିଲା ମୁଁ ବାଆ ସାଥିରେ ଖାଇବି ହାତରେ ସେ ହାତରେ ବସିକି ଖାଇଲା ତାଙ୍କ ସାଥିରେ ଆଉ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
ମୁ କହିଲି ମୁଁ ଏଇନିକା ଖାଇବିନି ତାପରେ ମୁଁ କହିଲି କଣ ପାଇଁ ବସିବା ଖାଇଦବା ଯୋଡେ ଖାଇଦେଲେ ଓଳି ଓଳିଆ ତୁଟି ଯିବ ତାପରେ ମୁଁ ଏଠି ଖାଇକି ଏଠି ତମ ସାଙ୍ଗରେ କଥା ହଉଛି ବୋଉ ଏଇନିକା ଖାଇକି ଉଠିଲେ ଆଉ।
ହଁ ଗାଁରେ ଶୀଘ୍ର ତ।
ହଁ।
ଭଲ ଶୀଘ୍ର ଏଆଡେ କାମ ସରିଯିବ।
ହୁଁ।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
ହଁ ଟିକେ ବର୍ଷା ପାଗକୁ ଆଉ କଣ ଖାଇକି ବସିବା ଶୋଇପଡ଼ିବା।
ହଁ।
ଖାଇଦେଇକି କାମ ତୁଟିଯିବ ଖାଇଦେଲେ। ନାଇଁ ମୁଁ ଉପମା ସକାଳେ ଉପମା ଖାଇ ଦେଇ ଦେଇଥିଲି ଯେ ପେଟରୁ ଝଡିିନି
ହଁ ଝଡ଼ିନଥିବ ଉପମା ର ବି ଉପମା ଗୋଟେ ଗୋଟେ ହେଲା ଚୁଡା ଗୋଟେ ହେଲା ଆଉ ଛତୁଆ ଗୋଟେ ହେଲା ଏହା ଖାଇଲେ ଝଡୁନି।
ନାଇଁ ସେଇଟା ଖାଇଲେ କିଛି ହଉନି ଉପମା ଖାଇଲା ମାନେ ମୋର ଯେ ଗ୍ୟାସଟିକି ହେଇକି ତଣ୍ଟି ଜଳୁଛି।
ହଁ ହଁ ହଉ ପରେ କଥା ହବା ଆଉ।
ହଁ ହଁ ହଉ ରଖିଦିଅ ରଖିଦଉଛି ଆଉ।